ହ୍ୟାଲୋ।
ଉଁ। କାନୁନ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ ସୁଵିଲା?
ହଁ ସୁଵିଲା, କଣ କରୁଛ?
କଣ କରିବୁ ଏଠି ଖାଇକିନି ଆଉ।
ହୁଁ
ବର୍ଷା ବାଗା ଆଉ କଣ କରିବା। ହୁଁ।
ହୁଁ ହୁଁ ହୁଁ।
ତମର ଲାଇନ ଅଛି ନା?
ନାଇଁନି ହଁ।
ଆମର ନାହିଁ ଲାଇନି ଏଇନେ ଆଇଲା।
ହଁ, ହଁ ଏଇଲେ ଆସିଲା ପଳେଇଥିଲା ଜୋସେ ରେ ବଷା ହଉଛି, ଆଜି ପ୍ରବଳ ବର୍ଷା ଆମର।
ଓହୋ ଆମ ଆଡେ ଜୋରସରେ ହଉଛି। ଆଉ କଣ କରଵୁ ବର୍ଷା ପାଗ ଖାଇକି ଗଣ୍ଡେ ଶୋଇବା କଥାଉ କଣ କରୁ
ତମର ଆଜି କଣକରିଥିଲ?
ଚିକେନ କରିଥିଲ ନା ମାଛ?
ଏଇ ମାଛ। ହଁ ଚିକେନ କରିବ, ଆମର ଆଜି ବନ୍ଧୁ ବାନ୍ଧବ ନାହାନ୍ତି ତ ସେଥିପାଇଁ ଚିକେନ ବି ବନ୍ଦ, ବନ୍ଧୁ ବାନ୍ଧବ ଆ ଆସିଥିଲେ ଚିକେନ ହେଇଥାନ୍ତା।
ଓହୋ ଆଜି ଶୁଖୁଆ ପୋଡିକି ଖାଇଦେଲନି।
ଓହୋ ଆଜି ପାଗଟା ଦେଇଛି କଣ କହିଲ?
ତମର କଣ ହେଇଥିଲା?
ଆମର ଆଜି ଡାଲି ହେଇଥିଲା। ଆଉ କଅଁ ଭଜାଟେ ହେଇଥିଲା ଆଉ ଦଳାଦଳି ଶୁଖୁଆ ଭେଣ୍ଡି ବାଇଗଣ ସବୁ ପୋଡିଥିଲି ପୋଡିକି ଜମେଇ ଖାଇଲେ।
ହୁଁ ଭଲ ଲାଗିବ।
ମୁଁ ଦଳା କରିଦେଇଥିନୁ ଭଜାଡାଲି ଦଳା ଆଉ କିଛି ହେଇନି।
ହଁ।
ଆ ଆଉ କିଛି ମନ ଏତାଙ୍କର ଏ ଏଇଠି ଯିଏ ଚିକେନ କାଟନ୍ତି ତାଙ୍କର ନାହାନ୍ତି ବା।
ଏଇଠି ଯେ
ତାଙ୍କର ଯାଇଛନ୍ତି ତା ଝିଅକୁ ନେଇକି ପରୀକ୍ଷା ତାଙ୍କ ଝିଅ ବିଡି ପରୀକ୍ଷା ଦବ ସେଇଥିପାଇଁ କେଉଁଝର ଯାଇଛନ୍ତି। ସେଥିପାଇଁ ମୁଁ କଉଥିନିଆଣିବା ତାଙ୍କର ତ ନାହିଁନ୍ତି ଆଉ। ଛୁଆଉରା ଆଉ ଗଲେ ନାହିଁ ତା ପରେ ମେଘ ତ ଟୋଟାଲ ଛାଡୁ ନାହିଁ କୁଆଡେ ଯାଇଁକି କଅଁ ଆଣିବୁ କି କଅଁ କରିବୁ
କହୁଛନ୍ତି ତ ନ୍ୟୁଜରେ କହୁଛି କାଲି ପର୍ଯ୍ୟନ୍ତ ହବ
କାଲି ପର୍ଯ୍ୟନ୍ତ କହ କିଏ କହୁଛି ପାଞ୍ଚ ଦିନ ଏଇନା ହବ
ହେଇ ଗଲାଣି ପା ପାଞ୍ଚ ଦିନି।
ପାଞ୍ଚ ଛଅ ଦିନ ହବ ଯାହା ଯେତେ ଦିନି ହଉଛି ହଉ ଆଉ। ଲୋକ ତଳା ଫଳା ପକେଇବେ। ମେଘ ହଉନଥିଲା ପାଣି ଭର୍ତ୍ତି ହେଇଗଲାଣି ସବୁଆଡେ ଆଜି ଯୋଉ ଭୋର ବର୍ଷା ଟା ବେଶି ହେଇଛି।
ହଁ ହଁ।
ତ ସବୁ ଖାଇ ସାରିଲେଣି?
ହଁ ଆମ ବୋଉ ଖାଇସାରିଲେଣି।
ଓହୋ।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
ବର୍ଷା ପାଗ। ଶୋଇକି ଉଠିଚି ପକୁଡି ଛାଙ୍କି ଖାଇ ଦବ ବର୍ଷା ପାଗ।
ହଁ ହୁଁ ହୁଁ ହୁଁ ନା ଆମର ହେଁ
ପକୁଡି ଛାଙ୍କିଦେବ ପାମ୍ପଡ ଛାଙ୍କି ଦବ ଖାଇବ।
ଦା ବର୍ଷା ପାଖରେ ଖାଇଦେଇ ଝାଡା ଧରିକି
ନା ନା ଝାଡା, କାଇଁ ହବ ଏତେ ଖାଇବ ମାନେ ଝାଡା ହବ ଆଉ। ତମ ଛୁଆ ମାନଙ୍କୁ ଦବ ଦେଖିକି ଦବା ନା ଏମତି ଝାଡା କାହିଁ ହବ ଖାଇକି।
ପାଗ ଟା ଠିକ ନବା ଏ ସବୁ ଜିନିଷ ଖାଇବା କଥା ନୁହେଁ।
ହୁଁ।
ବ ନ ହଁ ବୁଲାଇନ ନଙ୍ଗୋଲ
ଟିକେ ପାଗ ଦଉ। ସେଇ ଏଇଠି ଆମ ଗାଁ ପାଖର ଗୋଟେ ଗାଁ ସେ ଲୋକଟା ଆଉ ବଞ୍ଚିବ କି ମରିବ ଠିକ୍ ନାହିଁ।
ଆଉଁସି ଦେ।
ଭଲ ଲୋକଟେ। ବେ ଠାକୁର ବାକୁର ହେଇକି ଭାରି ଭଲ ଲୋକଠି।
ଓହୋ। ଆଜି କଲି ତ ରୋଗ ଯାହା ହୋଉଛି ମଣିସ ଟିକେ ବଞ୍ଚି ପାରିବନି ଆଉ।
ହଁ ବା ଦେହ ପା କଥା କଣ ପାଇବ।
ଆଗୁରୁ କଣ ହେଇଥିଲା ନା ହଟାତ୍ ହେଇଗଲା।
ନାଁ ସେ ହନ୍ତି। ଯୋଉ ଆସିଲା ରଥ। ଠିକ୍। ଏଇ ଦଳା ଚକଟାରେ ଲୋକ ଇଏ ହେଇ ଜାଣିଛି ଏମିତି
ହଁ।
ରଥ ନା କଣ? ଆ ରଥଯାତ୍ରା ଜୀବନ
ନା ନା ଆମ ରଥଯାତ୍ରା ପୁରୀ ଯାଉନୁ ଆମର ଛୋଟ ଛୁ ଛୋଟ ଛୁଆ କୁ ନେଇ କୁଆଡେଜିମୁଁ। ହୋଉ ଏଇ ବର୍ଷା ଦିନେ କୁଆ ଯିବ ନାଇଁ ପୁଣି ବାହାରେ ଖରା ଦିନ ହେଲେ ଯାଇଁ ଯିବୁ ବର୍ଷା ସିଜିନି ରେ କୁଆଡେ ଯିବାର ନାହିଁ। ଛୋଟ ଛୁଆଙ୍କୁ ନେଇ କି କୁଆଡେଯିବୁ।
ଖରାରେ ବେଶୀ ଯୋଉ ସାଷ୍ଟକ ହେଇଯିବ ଆଉ। ବର୍ଷାରେ ତିନି ତିନି କିଛି ହବନି ଜର ହବ।
ନାଇଁ କିଛି ନାହିଁ ଛୋଟ ଛୁଆ ଟା ନା ତାକୁ ନେଇକି ଯାଇ ହବନି।
ହୁଁ।
ତା ପାଖକୁ ଦେଖି ଗଲେତ କିଛି କରିବନି କାହିଁ ଯିବ ଖାଲିଟାରେ। ମରିଜିବ ନା କଣ ପୁରି?
ପୁରୀ ଗଲେ ପୁରୀ ନା ଆମର ମାଗଣା ଘର ହେଠି ଆମର ମିଳିବ।
ଓ ହୋ।
ରହିବା ପାଇଁ।
କି ତମର କଣ କିଏ ଅ
ସେ ଗାଡି ଭଡା
ମଁ କିଛି ସୁବୁନି ଅପ୍ ଡାଉନୁ ଅପ୍ ଡାଉନୁ ହୋଉଚି।